ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ କଣ କରୁଛୁ
ଏଇଠି ବସିଛି ଆଉ କଣ କରୁଛୁ ହୁଁ।
ହ୍ୟାଲୋ? ଏଇଠି ଛାତ ଉପରେ ବୁଲୁଛି ମା।
ହଁ, ଆଉ କଣ ରୋଷେଇ କରିଥିଲୁ? ଓହୋ ହ ହଉ। ଖିଆ ପିଆ କଣ କରିଛୁ?
ନାଇ ଏନୁ କିଛି ଖାଇନି ଖାଇବେି ଆଉ ହୁଁ।
ହୁଁ।
ତୁ କଣ କଣ ରୋଷେଇ କରିଥିଲୁ ଆଜି?
ଆଜି କରିଥିଲି ଭାତ ସଜନା ଶାଗ ଜାଇରେ ପକେଇଥିଲି ଜହ୍ନି ପ ପୋଟଳ ପିଠ ଦେଇକି ଭାଜିଥିଲି ଆଉ ଚିଙ୍ଗୁଡି କୁଆ ଭାଜିଥିଲି ଆଉ ହୁଁ।
ଆଉ ମାମୁଁ ମାଇଁ ବିଭୂତି ଭାଇ ସମସ୍ତେ କଣ କରୁଛନ୍ତି?
ଅଛନ୍ତି ସବୁ ଆଉ।
ଡୁଗୁ
ଆଉ ଡୁଗୁ ଟିଉସନ ଯାଇଛି।
ହୁଁ କେତେବେଳକୁ ଆସିବ?
ଏ ସାତଟା ବେଳକୁ ଆସିବା ଆଉ।
କଣ ଖାଇକି ଯାଇଛି?
ଏଇ ସୁଜି ଯ ଖାଇକି ଯାଇଛି।
ହୁଁ ଏଇ ଯୋଉ ତରବାରଲୋ ରେ ଯୋଉ ତରବାରଲୋ ଜାଣିଚ ଟି ଜିଲ୍ଲା ଗୋଟେ ଗାଁ ଟେ ଅଛି ଯୋଉ
ହଁ ଜାଣିଛି ତୋର ବାଲୁ ଗାଁଟେ ଅଛି।
ସେଇଠି ଯୋଉ ପଙ୍କଗୁଡା ଫୁଟୁଛି ଜାଣିଛୁ ଟି?
ହଁ ପଙ୍କନୁ ପାଣି ପୁରା ଫୁଟୁଛି।
ନାଇଁ ନାଇଁ ପାଣି ତ ଗରମ ହେଇକି ଦିଟା କୁହରେ ଅଛି ମାନେ ପଙ୍କ ମାନେ ମାନେ ଦେଖ ଦେଖାଯଉ ଥିବା ସେ ଜାଗାଟା ନୁହଁ ମାଟି ଭଳିଆ ଯେ ଦେଠି ପାଦ ଦଉ ତଳକୁ ପଶିଯିବ ଏକାଥରକେ।
ବାଘ ମାରିବ ଟ୍ରେନ୍
ନାଇଁ ନାଇଁ ସେଇଟା ତର ବାଲୁଅରେ ସେଇଟା ଆଉ ବାଘ ମାରି ଅଟ୍ରିଠି ନୁହଁ। ବାଘ ମାରିକି ଅଟରଠି ସେଠି ପାଣି ଫୁଟୁଛି ଯାହାର ଚର୍ମରୋଗ ହୋଇଛି ସେ ଗରମ ପାଣି ଯାଇ ଗାଧଉଛନ୍ତି କହୁଛନ୍ତି ଭଲ ହେଇଯିବ। ଏମିତି ଯାଇକି କରୁଛନ୍ତି ଆଉ ସେଠିକି ହଟକେଶ୍ଵର ମନ୍ଦିର ଅ ଅଛି ବାଘମାରୀ ଯାତ୍ରା ହଉଛି ଯାତ୍ରା ଟାଇରେ ପ୍ରବଳ ଗହଳି ମକର ସଂକ୍ରାନ୍ତି କି।
ହୁଁ ଅଟରିକି ଥରେ ଯିବା ବୁଲିକି ଆସିବା।
ସେଠି ହଟେକେଶ୍ୱର ଯୋଉଁ ମନ୍ଦିର ନାହିଁ ଏଠ ଥରେ ନାଗମୂର୍ତ୍ତି ଚୋରି କରିକି ଚୋରାନ ନେଇ ଯାଇଥିଲେ। ହେଲା କି।
ହୁଁ।
ସେଠ ତାର ହେଇ ଯୋଉ ଯ ପୂଜା କରୁଥିଲା ମନ୍ଦିର ମନ୍ଦିର ପୂଜାରେ।
ହଁ।
ଅଭିଶାପ ଦେଲା କଲା ଯିଏ ନେଇ ଯଦି ଆଣି ଫେରେଇବ ତାହେଲେ ତା ବାସ ବୁଡିଯିବ, ଯୋଉ ଚୋର ଦିଟା ନଥିଲା ତା ତାର ଗୋଟେ ପୁଅ ଆର ଗୋଟେ ଝିଅ ମରିଗଲା ହେଲା କି ଏମିତି ମରିଗଲେ ତାପରେ ଆଣିକି ସାଙ୍ଗେ ସାଙ୍ଗେ ହେ ଚୋରମାନେ ଦେଇଦେଲେ।
ହୁଁ।
ଫରେଇଦେଲେ ନା ସୁନା ନଗମର୍ତ୍ତି ଡାଇରେକ୍ଟ ଫେରେଇଦେଲେ। ଯା ଫେରଇ ଦେଲେ ତାପରେ ତଥାପି ଫେରଇ ଦେଲେ ତାପରେ ସେଠୁ ଏମତି ଫେରା ଫେରି ହେଇକି ତା ରହିଲେ ମୁଣ୍ଡିଆ ମାରିକି ଠାକୁରଙ୍କୁ ତାକୁ କେତେ କଣ ହେଲା ପୂଜା ପାଠ। ତାପରେ ସେଠୁ ରହିଲା ଚୁପକିନା।
ହୁଁ।
ସାପ କାମଟାରେ ତା ପୁଅ ମାରୁଛି ଜାଣିଛୁ କି ନାହିଁ।
ଓହୋ।
କହିଲା
ହଁ।
ଠାକୁର ଦେଖାଇ ଦେଲା କି ନାଇଁ ସେ ସିନା ମନ୍ଦିରରୁ ଚୋରି କରିକି ନେଲା ବେଳେ କିଛି କରିପାରିଲାନି।
ପୁରା ଆଜି ତ ଭୋଜି ଆଉ ରୋ
ଆଜି ରାତିରେ ଭୋଜି ରାତିରେ ହେଇ ଅଣ୍ଡା ତରକାରୀ ଅଛି ରୁଟି ରୁଟି କରିବି ଯଦି କରିବି ନହେଲେ ଭାତ ଖାଇଦେବି।
ହୁଁ ତ ଶାଶୁ ଘରେ ସବୁ ଭୋଜି ଖାଇ ଯିବେ ବୋଧେ? ଭଲ ଆଉ। ହୁଁ ଆଉ ଆମ ଘର ଆଡେ ବୁଲିକି ଯିବୁ।
ହଁ ଯିବି ମଝିରେ ବୁଲିକି ଆସିବି ଆଉ।
ହଁ।
ଆଈର ଶ୍ରାଦ୍ଧ ପାଇଲାଣି ଏଠିକି ତ ଆସିବ ନା। ମୁଁ ବି ଯିବି ତ।
ହଁ ଅମାସ ଥିବା ଏକାଦଶରୁ ଉଠିକିଥା ଆଉ।
ହମ।
ଜାଣିଛୁ ନଭେମ୍ବର ମାସରେ ଟୁରିଷ୍ଟ ବସ୍ ବାହାରୁଛି।
କଉ ଗାଁରୁ?
ଆମ ଗାଁରୁ।
ହଁ।
ଏଇ ଯୋଉ ଉତେଇ କୁ ଚିହ୍ନିନୁ?
ଉତେଇ ଉତେଇ ମିଲୁ ମିଲୁ ଦଦା ତାଙ୍କ ଶ୍ୱଶୁର?
ହଁ ହଁ।
ହଁ ତାଙ୍କେ ଆଉ ଯୋଉ ଭରତ ଗୁଡିଆ ତାଙ୍କ ବସ ବାହାରୁଛ।
ହହୋ।
ହଁ ଟୁରିଷ୍ଟଟ ଆ ପଚିଶ ତିରିଶ ଚାଳିଶ ପଚାଶ ଜାଗା ବଧେ। କେଦାରନାଥ ଉ ଆହ୍ଲାବାଦ କେଦାରନାଥ ବଦ୍ରିନାଥୋ। ଓ ମଥୁରା ବୃନ୍ଦାବନ ହଁ ଚାରି ଧାମ।
ଚାରିଧାମ ତୀର୍ଥ।
ହୁଁ ପଚିଶ ଦିନିଆ ମାସ ପାଇଁ।
ହଁମ ମାସ ପାଇଁ।
ହଁ ଷୋଳ ହଜାରେ ଆଉ ଯିଏ ଶୋଇକି ଯିବ ସ୍ଲିପର ରେ ଅଠର ହଜାରେ। ହୁଁ ହଁ ଏମିତି ଯିବା ଏଇ ପଚିଶ ଦିନିଆ ମୁଆଁଙ୍ଗୁହିଲ୍ ଯାଉଛନ୍ତି ସବୁ। ଏ ଘରେ ଯିବୁ କି? ମୁଁ କହିଲି ଏତେ ଦିନିଆ ପଚିଶି ଦିନିଆ କିଏ ଯିବ।
ଉଁ ହୁଁ ମାସେକେ ଯାଏ ଏଠି ବୃଦ୍ଧ ଲୋକଙ୍କ ମେଳରେ।
ଉଠୁମ ଏତେ ଦିନି କିଏ ବୁଲିବ କହିଲୁ, ଯଦି ଖାଲି ଦି ତିନି ଚାରି ପାଞ୍ଚ ଦିନି କି ଆଠ ଦିନି ପେଇଁ କୁଆ ଗୋଟେ ଯାଉଥାନ୍ତେ, ଏଇ ପାଞ୍ଚ ଛଅ ସାତ ହଜାର ଭି ତୋର ଏ ଯାଏ। ବୁଲିକି ଆସିବ। ଆଉ ଏତେ ଦିନି ପାଇଁ ଏରା ଜିବୁ ଆଲେର୍ଜି ହେଇକି ମରି ତୁ ଉଁ। ଏଇରା କିଏମ ହାଲିଆ ହେଇଯିବୁ। ଏଇ ଚାରି ପାଞ୍ଚ ଦିନି କୋଉ ଗାଁ ଗଣ୍ଡା ଗଲେ ଯିବାକୁ ଆସିବାକୁ ଇଚ୍ଛା ହେଉନି।
ଛେଇୟା।
ହୁଁ ହୁଁ ତାଠୁ ଭଲ ଟ୍ରେନରେ ଯିବନି କଣ ପେଇଁ। ମୁଁ ଆଙ୍କୁ କୋ କାଲି ରାତିରେ କହୁଥିଲି କି ଆମେ ଆ ତୁ, ଅଜୁ, ଅପା, ପିଇସା, ବିପାସା, ବିକି। ଆଉ ମାମୁଁ, ମାଇଁ, ଲକି। ଆଉ ଆମେ ଏଇଠି ଡୁଗୁଲୁ ଇଏ ମୁଁ ଯିବା ଟୁ ଏ ଯୋଉ ଟିକେଟ୍ କରିକି ଉଁ ଇଏକି ଶିରିଡି।
ହୁଁ।
ଯିବା। ହାଲୋ। ହାଲୋ।
ହଁ।
କହିଲେ ସିରିଡି ଯାଆନ୍ତେ।
ହଁ ଯିବା ବୁଲାବୁଲି କରିକି ଆସିବା ଆଉ।
ହମ ଖାଲି ସିରିଡି ଯାଆନ୍ତେ, ସିରିଡି ରୁ ଆସନ୍ତେ ଆଉ।
ହଁ।
ଉଁ କଲେ ହଁଅତା ଟିକେଟେ ମାଘ ଫଗୁଣ ଆଡକୁ।
ହୁଁ।
ସମସ୍ତେ ସିଉଡିରୁ ହୁଏତୋ ବୋଉ ହୋଉକା ଯିବେ କି ନାଇଁ ବର୍ଷିକିିଆ ଯାଇନି।
ହୁଁ। ନାଇଁ, ନାଇଁ ସେମାନେ ଯିବେନି। ଏପ। ପୁରୀରେ ଆଉ ଗୋଟେ ମନ୍ଦିର ଅଛି ଏବେ ମୁଁ ଯ ଦେଖିଲି। ଶିରୁଳି ହନୁମାନ, ଶିରୁଳି ହନୁମାନ ମାନ ଶିଉଳିର ଶିଉଳି, ଶିଉଳି ମାନେ ଶିଉଳିରେ ହନୁମାନଙ୍କ ମୂର୍ତ୍ତି ହେଇଯାଇଚି। ମାନେ ହନୁମାନ
ଓହୋ। ହାଲୋ। ହାଲୋ। ହାଲୋ
ହାଲୋ।
ହଁ।
ହାଲୋ।
ହଁ।
ମୁଁ କହିଲି ହ ମାନେ ହନୁମାନ ଯୋଉଠି ମନ୍ଦିଦରେ ଅଛି।
ହଁ।
ସବୁଠି ହନୁମାନଙ୍କ ଆଖି ସିଧା କି ନାଇଁ?
ହୁଁ।
ସେଠି କିନ୍ତୁ ହନୁମାନ ବଙ୍କେଇକି ଆନେଇଛନ୍ତି ଯେ ପୁରା ଜଗନ୍ନାଥଙ୍କ ମନ୍ଦିରକୁ ଅନେଇଛନ୍ତି। ମାନେ ଜଗନ୍ନାଥଙ୍କୁ ମାନେ ହେତ୍ ଯେତେବେଳେ ସେ ବରଦାନ ପାଇଥିଲେ କି ହନୁମାନ ତାଙ୍କୁ ସବୁବେଳେ ଜଗିକି ରହିବେ ହନୁମାନ ଜଉ ଜଗନ୍ନାଥଙ୍କୁ।
ପୁରୀ ଯିବ ତିନି ଚାରି ଦିନ ଯଦି ରହିବ ସବୁ ଜାଗା ବୁଲାବୁଲି କରିକି ଦେଖିପାରିବ।
ହୁଁ।
ଆଉ ଯାଇକି ସାଙ୍ଗେ ସାଙ୍ଗେ ଟ୍ରେନ ଆସିଥିଲେ କିଛି ଦେଖି ହଉନି।
ନା, ନା, ନା।
ହୁଁ। ଆଉ ଆଉ ଆଉ ଏଇ ଶୀତ ଦିନ ଦେଖିବା ଯିବା ଟିକେ ପୁରୀ।
ହଁ ଶୀତଦିନେ ଯିବା ବୁଲାବୁଲି କରିକି ଆସିବା ଆଉ।
ହଁ।
ହୋଇଲ ତମେ ଏଇ ସଂସ୍କ୍ରିଟ କଲେଜ ଠୀ ମନ୍ଦିର ଅଛି ନୁଁହ? ଯେଉ ତୁ ଯୋଉ କଲେଜକୁୁ ପଢୁଥିଲୁ।
ହନୁମାନ ମନ୍ଦିର ଅଛି
ହଁ।
ହୁଁ।
କୋଉଟେ ସୁନା ପାହାଡ ବସନ୍ତି।
ସୁନା ଶଗଡ଼।
ସୁନା ଶଗଡ଼ ପରା
ସେଥିରେ ସୁ ଏଇଥର ସୁନାର ଶଗଡ ଚଲକି ଯାଇଥିଲା।
ହଁ, ହଁ।
କହୁଛନ୍ତି ତ ଶଗଡ଼ ଚିହ୍ନ ଅଛି ବୋଲି।
ହଁ ଯୋଉ ସୁନା ଶଗଡ଼ ଚାଲିକି ଯାଇଥିଲା ଏଇଥିରେ ହେଇ ଆଡେ ଯାଉଥିଲା କି ପାହାଡ ଉପରକୁ ସୁନା ଶଗଡ଼।
ଏ ଯୁଦ୍ଧ କରିବାକୁ ଯେତେବେଳେ ଯାଉଥିଲେ ବୋଧେ ଏପଟେ ଯାଇଛଛନ୍ତି ମଧ୍ୟଖଣ୍ଡ ଦେଇକି ଆଉ।
ମଧ୍ୟଖଣ୍ଡ କମ୍ ବଡ଼ ଗାଁଟେ ନୁହଁ କି?
ହୁଁ ଶ୍ରୀକୃଷ୍ଣ କି ଅର୍ଜୁନ କିଏ କେଜାଣି ଯାଇଥିଲେ।
ହଁ, ହଁ।
ଏଇପଟେ ଯାଇଥିଲେ ମଧ୍ୟଖଣ୍ଡ ଲୋକଙ୍କୁ ଖବର ଦେଇକି ଯାଇଥିଲେ।
ହଁ କି ଭାଗ୍ୟ ଚକର ଚିହ୍ନ ଅଛି ତ କାଳେ ଏ ଯୋଉ ଗାଈ କି ବଳଦ ନେଲା ଯଦି ଶଗଡ଼ ଚିହ୍ନ ରହି ଯାଇଥିବ ସିଏ ବି ଅର୍ଜୁନ ସୁନା ଶଗଡ ଆଉ।
ହଁ।
ଆଉ ଯୋଉ କହନ୍ତି ସେଇଟା କୁ ଆଉ କୁମୁଣ୍ଡିଆ ଗୋଟେ ଅଛି ମ।
ହୁଁ ଏ ମର୍ଦ୍ଦରାଜପୁର ଏ ମର୍ଦ୍ଦରାଜପୁର ଯିବା ଲୋ। ଏଇ ପାଖରେ ଅଛି ମର୍ଦ୍ଦରାଜପୁର। କଣ ପାଇଁ କହିଲୁ ସେଠିନୁହ କୋଉ ଠାକୁର ବସନ୍ତି କୋଉ ମନ୍ଦିର ଏମିତି ନାହିଁ ଯେ କୋଉ ଠାକୁର ଏମିତି ନାହାନ୍ତି ବୋଲି କହିବୁନି ସବୁ ଠାକୁର ମାନେ ଯେତେକ ଠାକୁର ଅ ଛନ୍ତି ସବୁ ହେଇ ଗୋଟିଏ ଜାଗାରେ ଅଛନ୍ତି। ସେଇଟା ମର୍ଦ୍ଦରାଜପୁର ଆମ ପଟ ଲାଇନ ପରା।
ତମ ପଟ ହେଇଆଡେ? ହିଁ ନୟାଗଡ଼ ଲାଇନରେ
ହଁମ ବୈଷ୍ଣ ଦେବୀ ତୁ ଯାଇଛୁ କି? ହୁଁ ଯା ମଝିରେ ଥରେ ବୁଲାବୁଲି କରିକି
ଏବେ ଯିବି ଶୀତ ଟିକେ ପୁଡିଲେ ଆ ଯିବା ଆଉ। ଏ ବର୍ଷାରେ କିଏ ଯିବ କହିଲୁ କୁଆଡେ ଗୋଟେ ଯାଇଥିବ ଅଧା ବାଟରେ ବର୍ଷା ପକେଇବ।
ଛିନ ଛତର ବର୍ଷା ହେବ ଘରକୁ ଧାଇଁବୁ।
ହଁ। ଆଉ ଖରା ଦିନେ ଯୋଉ ହୁ ହୁ ଖରା ଜୀବନ ବିକଳକୁ ପଳେଇବ। ଶୀତ ଦିନେ ତମେ ସକାଳୁ ବା ଦଶଟା ବେଳକୁ ବାହାରେ ଆରାମରେ ଆସିକି ପହଞ୍ଚ।
ସେଇୟା।
ହୁଁ ସବୁଠୁ ଭଲ ଶୀତ ଦିନଟା। ହୁଁ ଆଉ ଥରେ ଉଉ ଉ କରିକି ତତେ ଡାକିଲେ ଆସିବୁ ଆଉ।
ହଁ।
ହୁଁ ବିପାସାକୁ କହିଛି ଦଶହରାରେ ଟିକେ ଆସିବୁ ଯିବା ବୁଲି।
ହଁ ଯିବା ଆମେ ଆଗ କପିଳାସକୁ ହେଠୁ ଯିବା ଆଉ।
ତୁ ତ ଯାଇଥିବୁ ଆରି ହାଡେ ଆଉ।
ଯଦି ଯାଇନଥିବି ଯିବିନି କଣ ପାଇଁ?
ହଉ ସେ ଆସିଲେ ଯିବା କପିଳାସ ବିପଶାକୁ ଡାକିଦବୁ ସାଥି ହେଇକି ଯିବା।
ହଁ, ହଁ ବାଇକରେ ଯେମିତି ବୈଷ୍ଣବି ଦେବୀ ଯାଇଥିଲ ଏଇଟା ଅଣ୍ଟା ପିଠା ଆଉ ଉଠିଲାନି। ତିନି ଜଣ ବାଇକକୁ ହଉନି ହଁ ଦି ଜଣ ଗଲେ ହଉଛି।
ଚଲା ତେଲ ପକେଇଦବା।
ଆଉ ବିକି ନେଇକି ଯିବୁ ହେ ପାହାଡ଼ ଘାଟି କପିଳାସ।
ଆଉକେ ହଲ ଅଜୁ ଶିଖିଛନ୍ତି ଗାଡି?
ନାଇଁ ତ।
ଅ ହଉ ହ ହଉ ରଖି ରଖିଦଉଛି ଆଉ। ହଉ ରଖିଦେ। ହଁ।